ନମସ୍କାର।
ହଁ ନମସ୍କାର ଆଜ୍ଞା ଆପଣ ମୋ ଭଏସ ଶୁଣିପାରୁଛନ୍ତି?
ଆଜ୍ଞା ଆପଣଙ୍କ ଭୟ ଶୁଣଛନ୍ତି?
ହଁ ମୁଁ ଶୁଣପାରୁଛି ଆଉ ବର୍ତ୍ତମାନ କଣ କରୁଥିଲେ?
ବର୍ତ୍ତମାନ । ସପ୍ ରେ ଅଛି।
ସପରେ କଉ ସପ ରେ ଅଛନ୍ତି?
ଆମ ।
ବହୁ ଶକରେ ଅଛନ୍ତି ଆ। ଆଛା ମାନେ ଆଶ୍ଚର୍ଯ୍ୟରେ ଅଛନ୍ତି ହଁ କଣ ପାଇଁ ମାନେ ଆଶ୍ଚର୍ଯ୍ୟରେ କଣ?
ମୁଁ ଶୋଇକିନ ପଠେଇଛି ମୋ ରୁମେଟ ଅଛି ମୋତେ ।
ଆଚ୍ଛା ଆଚ୍ଛା। ଆପଣ ଆଚ୍ଛା ଆଚ୍ଛା ହଉ ମୁଁ ବୁଝିପାରୁଛି ଆପଣ ଯୋଉ ସଦ୍ମାରେ ଥିଲେ ମୁଁ ମଧ୍ୟ ବି ସେଇ ସଦ୍ମାରେ ଥିଲି। ଆପଣ ତ ହେଲେ ପଢା ହଉଛି ଆମର ତ ବିନା ପଢା ହଉଛି ତ ଭାବନ୍ତୁ ତ ମୋଷ୍ଟ କୌଭଳିଆ ହେଇଥିବ।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
ବୁଝିଲେ? ଆଉ ଆଜି କଣ କରୁଛନ୍ତି ସକାଳୁ ରାତି ଯାଏ?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
ଖରାପ ଆପଣ ଖରାପ ମାନେ ହ କଣ ହେଇଥିବ ମାନେ କିଛି ଗୋଟେ ତ ପାଠ ପାଠ ଜିନିଷରେ କିଛି ଗୋଟେ ହେଇଥିବ ମଜା ଲାଗୁଛି। କଅଁ ଖାୟାକୁ ହେଇଚି?
ଆଗ ସକାଳୁ ଉଠିଲୁ ପ୍ରାଟିକଲ ଲେଖି ନେଲୁ କାହିଁକିନା କାଲି ରାତିରେ ଆମକୁ ମିଟିଂ କାହିଁକିନା ବହୁତ ଖରାପ କାମ କରୁଥିଲେ। ମାନେ ଏତେ ବହୁତ ଟିକେ ଆମକୁ କରାଉନହେଲେ କିନ୍ତୁ ଆମ ସାଙ୍ଗମାନଙ୍କୁ ସବୁ କର ରାଗିଂ କରଥିଲେ ତା ଆମେ ଦେଖିପାରିଲେ ବହୁତ ରାଗ ଲାଗୁଥିଲା।
ଆଉ କ?
ବାପା ବୋହୁତ ଅସଭ୍ୟ ଭାଷା। କରଥିଲେ ତ ବାଧ୍ୟ ।
ଆଚ୍ଛା ଆଚ୍ଛା।
ଗୋଟେ ରେ ଆସିଥିଲୁ ସେଠୁ।
ହଁ
ରେ
ହୁଁ ହୁଁ ହୁଁ ଆଚ୍ଛା
ନଟା ତାପରେ, ତାପରେ ଫୁନ ଗଲୁ ଗା ଜୁର ବର୍ଷା ହେଲା। ବଷ ଦେବୀ ଛତା ଧରିଧରି ଓଦା ହେଇ ଗଲୁ କ୍ଲାସ।
ଆଚଛା ଆଚ୍ଛା
ଡ଼କୁ ଆଜି ସବମିଟ କରିବାର ଥିଲା ମାମ କାଲି ରାତିରେ ମୁଁ ମାମ କୁ ପଚାରିଲି କଣ ସେଠି ଲେଖାହେବ, ମ୍ୟାମ, ତା ସହିତ ଛାଡିଲେ, ମ୍ୟାମ ପାଶ ଆସିଲେ ତାପରେ କହିଲେ, କହିଲେ ଇ ଯୋଉନ ଦେଖା ପୂର୍ବ ମେ କର କଣ ଦେଖା ହବ କରି ପାରିନଥିବ, ଫଟୋ ବାହାରି କିଂ କରିବ, କରମିତି ଆମେ କରୁନଥାଉ ସେ ସେ ସମଙ୍କୁ ହଁ ସବୁ ପିଲା କରିବା କଥା ସେଣ ସବୁ କାମ ମୁଣ୍ଡ ନବ ନାଁ କାନ?
ହଁ ନାଇଁ ସେଇଟା ଭୁଲ ଠିକ ହଁ ହୁଁ, ହୁଁ।
ତାପରେ ପୁଣି ପଢେଇ ପୁଣି ଏଇଟା କେମତି ଲେଖା ହେଇଚି? ଏଟା ଏମିତି ଲେଖା ହେଇଥାନ୍ତା ଏଟା ଲେଖା ହେଇଥାନ୍ତା। ଏଇ ଫଟ କାଇ ଉଠା ହେଇନି ସେ ଫଟ କାଇଁ ବାହାର କରିନ । ଏମିତି ସାର ଗାଳି । ଗୋଟେ ତାକୁ ବହେଇ ଗାଳି ମାନେ ଏମତି ସବୁ ହେଇ କିନା ବଉ ଟେନସନ ରେ ।
ଓ ହୋ ଆଚ୍ଛା ଏମତିକଥା ତାହେଲେ।
ସେଠୁ ଆସିକି ଖାଇବା ଟା କି ଟେନସନ, କୋଉଠି ଖାଇବୁ ତାହାହେଲେ ଖାଇଲୁ, ଖାଇସାରି ଦେଇକିନା ପୁଣି ଯାଇଥିଲୁ ଜେମିତି କ୍ଲାସ ସଠି ବି ଗାଳି, ନାଇଁ ଏଟାସିମ୍ପୁଲ ତ ସେଇଟା କାଇଁ ଦେଖିନି, ସବୁଦିନ କାହିଁକି କ୍ଲାସ ଆସ,
ହଁ, ଆଛା, ଆଛା, ଆଚ୍ଛା, ଆଜି ତାହାଲେ ଆପଣଙ୍କର ପୂରା ଦିନଟା ଗାଡି ନେଇଯାଇଛି।
ତାପରେ ବସି ଟିକେ ମୁଣ୍ଡ ଥଣ୍ଡା କରି, ଶୋଇବାକୁ ବାହାରିଥିଲି ଶୋୋଇକିନା ଉଠିଲା ବେଳକୁ ଦଶଟା କଲ୍, ମୋବାଇଲେ ସତରଟା ମେସେଜେ, ଦେଖିଲା ବେଲକୁ ତାରି ମଧ୍ୟରୁ ଗୋଟେ ହେଲା ସେମିଷ୍ଟାର ଡେଟ ତାକୁ ଦେଖିଲି
ଆଇଲେ,
କିଛି ନାହିଁ ଜୁଲାଇ କୋଡ଼ିଏରୁ ଜୁଲାଇ ତିରିିଶ ହେ, ଏକ୍ଜାମ ଏକତିରିଶ ରେ ଅଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଢା ହଇନି ସିଲାବସ ମୁଯାଣିନି,
ଆଚ୍ଛା, ଆଚ୍ଛା, ଆପଣଙ୍କ ଫାଷ୍ଟ ସେମିଷ୍ଟାର ର କେତେ ଏଚ ବିଏ ଥିଲା,
ଫାଷ୍ଟସେମିଷ୍ଟାର ରିଜେଲଟ ଟା ଆମର ରେଭେନ୍ଶା ସେମି ଏପଟେ ଫାଷ୍ଟସେମିଷ୍ଟାର ଟା ସେକେଣ୍ଡେସେମିଷ୍ଟାର ପରୀକ୍ଷା ସେଟା ମଝିରେ ବାହାରିଥାନ୍ତା କେମିତି କି ପିଲାମାନେ ଫାଷ୍ଟସେମିଷ୍ଟାର ରେଜଲ୍ଟ ଶୁଣିକିନା ସକ ହଇକିନା ସେକେଣ୍ଡସେମିଷ୍ଟାର ଦେହଖରାପ କରିବେ ଲୋକ
ଆଚ୍ଛା, ଆଛା ସେମିତି ଭଲସେ ମୁଁ ବୁଝିପାରୁଛି ସେମିତିରେ ତ ପରୀକ୍ଷାରେ, ପିଲାଟେନସନ ଥିବେ ହୁଏତ ଆଉ ଟିକେ
ମାନେ ଟିକେ ମଜା ଲାଗିବ ତାଙ୍କୁ ଟିକେ ଆଉ ବୁଝିପାରୁଥିବେ ଆପଣ ଆଉ ସେ ଆଉ, ଆଉ ରେଭେନସା ଏମିତି ଗୋଟେ ପିଲା କି ଗୋଟେ ୟୁନିଭର୍ସିଟି ବିଶ୍ୱାସ କରନ୍ତୁ ସିଏ କେବେ ବି ଓଡ଼ିରେ ଧରକର ତିନିଶହ ପିଲାରୁ ଦୁଇଶହ ସତୁରି ପିଲାଙ୍କୁ ଫେଲ କରିଦେଇଥିଲା ମାନେ ଭଲ ପିଲା ବି ଫେଲ ଭଲପିଲା ବି ଫେଲ ବୁଝିପାରୁଛନ୍ତି ତ? ଏମାନଙ୍କର ହାଇଇଷ୍ଟ ପାସ୍ ତିରିଶ ଆଉ ଦୁଇସହସତୁରି ପିଲା ବ୍ୟାକ ଲାଗିଲା। ଓଡ଼ିଆ ରେ ବୁଝିପାରୁଛନ୍ତି ଆଉ ଆ ଆଙ୍କ ଉପରେ କୌଣସି ବି ବିଶ୍ୱାସ ନାହିଁ ଯେତେ ପାଠ ପଢ଼ିଲା ବି ଆ ମାନେ ବ୍ୟାକ୍ ଲଗେଇ ଦିଅନ୍ତି। ଆଉ ଏତିକି ଡର କି ଏମାନଙ୍କର ସି ଜି ପି ଏ ସବୁବେଳେ ଛଅ ସାତ ଭିତ ଥାଏ ଆ ଆଠ ଛୁଇଁ ଯିବ ମାନେ ବହୁତ ମାନେ ଭଲ କଥା। ବହୁତ୍ ମାନେ ଟପର୍ ଯିଏ ଡିପାର୍ଟମେଣ୍ଟ ସବୁଠୁ ହାଏଷ୍ଟ ସବୁ ତାଙ୍କର ଆଠ ଯାଏ କିନ୍ତୁ କାଲି ଯେଉ ଉତ୍କଳ ୟୁନିଭର୍ସିଟିର ରେଜଲ୍ଟ ବାହାରିଲା ସମସ୍ତଙ୍କର ସବୁ ଏଇଟ୍ ପଏଣ୍ଟ ସିକ୍ସ ଏଇ ନାଇ ବୁଝିପାରୁଛନ୍ତି ଆପଣଙ୍କର ବି ସାରେ ମଧ୍ୟ ଗୋଟେ ଆପଣଙ୍କର କେମିତି ରେଜଲ୍ଟ ହେଇଛି କୁହନ୍ତୁ?
ମୋର ଟିକେ ଖରାପ ରେଜଲ୍ଟ ହେଇଛି ମୋର ଅଛି ଏସ୍ ଜି ପି ଏ ଏଇଟ ପଏଣ୍ଟ ସେଭନ ଅଛି।
ଏତେ ହେଚ ପି ଏ ରଖିଛନ୍ତି ନା ଫୁଣି କହୁଛନ୍ତି ଖରାପ ହେଇଚି।
ନାଇଁ ଆମର ଆଶା ଥିଲା ନାଇନ ଉପରୁକୁ ରଖିବାର କିନ୍ତୁ କଣ କରିଆ ଆମର ସେ ଯୋଉ ଏମ ଡି ସି ଟା ସେଟା ଟିକେ ଖରାପ ହେଇଯାଇଥିଲା ଆଉ ଗୋଟେ ଓଡିଆ ଟା ଖରାପ ହୋଇଯାଇଥିଲା ଏ ଇ ସି। ଟା ଟିକେ ଖରାପ ଥିଲା ଆଉ ନହେଲେ ସବ୍
ଆପଣଙ୍କ ସହିତ କଥା ହେବାର ସାମର୍ଥ୍ୟ ମୋର ଆଉ ନାହିଁ।
ନାଇଁ ନାଇଁ ଆଜ୍ଞା ସେମିତି କଣ କହୁଛନ୍ତି ମୁଁ ଆପଣଙ୍କୁ ମୁଁ ଗୁଡ ପିଲାଙ୍କ ସହ କଥା ହେଛି ଆପଣଙ୍କ ଆଗରେ ଶୋଭା ପାଉନି। ଉହୁଁ ଆଉ କୁହନ୍ତୁ ଆଉ କଣ ଦେହ କେମତି ଅଛି?
ଏଇଟା ଦେହ ଦେହର ଡେଫିନେସନ୍ କେମିତି ଅଛି ସେଇଟା ଶାରୀରିକ ମାନସି ସାମାଜିକକୁ ନେଇ ତଥ୍ୟ ହୁଏ ମୋର ମାନସିକ ବହୁତ ଖରାପ ଅଛି ଶାରୀରିକ ଠିକ୍ ଠାକ୍ ଅଛି। ସାମାଜିକ ବି ଠିକ ଠାକ୍ ଅଛି।
ଆଚ୍ଛା ଆପଣ ତ ପୁରା ବିଜ୍ଞାନ କୁ ଗତି କରି ଗଲେ। ତ ବିଜ୍ଞାନ ଅନୁସାରେ ଆପଣଙ୍କ ଆଚ୍ଛା ହଁ ବିଜ୍ଞାନ ଲୋକ ଜୁଲୋଜି ପ୍ରାଣୀ ବିଜ୍ଞାନ ଆପଣ ନେଇଛନ୍ତି ତ ହ ବୁଝି ପାରୁଛି ଆପଣ ଡେଫିନେସ ସନ ଅନୁସାରେ ଯାଉଛନ୍ତି ତ ଆଉ ସକାଳୁ କଣ ଖାଇଥିଲେ?
ସକାଳେ ଖାଇଥିଲି ଛତୁଆ।
ଆଚ୍ଛା।
ଆଜ୍ଞା ଗାଧୁଆବେଳେ ଖାଇଥିଲୁ ଭାତ ଡାଲି ଅଣ୍ଡା ତରକାରୀ। ଏବେ ଟିକେ ମିକ୍ସଚର୍ ଖାଉଛି ଆଉ।
ଆଚ୍ଛା ଆଚ୍ଛା ବହୁତ ବଢିଆ ଆଉ। ଆଉ କଣ କ ମାନେ ଆପଣଙ୍କ
ଆଉ କଣ ମାନେ କାଲିର କଣ ପ୍ଲାନ ଅଛି ମାନେ କାଲି କ-କାଲି ବି କ ଜ ଅଛି ଆପଣ।
କାଲି ଫୁଣି ଗୋଟେ ଏକ୍ଜାମ ମାନେ ଖାଲି ଆମର ଏକ୍ଜାମ। ମାନେ ଏମିତି ଏକ୍ଜାମ ଟେନସନ୍ ଦେଇ ଦେଉଛନ୍ତି ହଁ ପ୍ରତିଦିନ ଏକ୍ଜାମ ପ ପ୍ରତିଦିନ ପଢ଼ି ମାନେ ବହୁତ ବିରକ୍ତିଆ ଲାଗୁଛି ଜୀବନ ପ୍ରତି ଆଉ ଲୋଭ ନାହିଁ ଜୀବନଟା କାହିଁ
ଆ ଆରେ ଆରେ ବାପ ଆପଣ ଏମିତି ଙ୍କ କହୁଛନ୍ତି। ଆ ସେମାନେ ପରୀକ୍ଷା ମଝିରେ ସେ ଏ ମାନେ ପାଠ ପଢା ମଝିରେ ଏକ୍ଜାମ ହେବା ଆପଣ ଏକ୍ଜାମ ମଝିରେ ବଧେ ପାଠ ପଢା ହଉଥିବ।
ହଁ ଆଜ୍ଞା।
ଆଚ୍ଛା ଆଚ୍ଛା ବହୁତ
ମ୍ୟାମ୍ କହିଥିଲେ କାଲି ମେସେଜ୍ କରିବା ପାଇଁ ଯଉ ପ୍ରାକ୍ଟିକାଲ କଥା ଆର ମଙ୍ଗଳବାରେ କହିଲେ ପଠାଇବେ କିନ୍ତୁ ବୁଧବାର ଏକ୍ଜାମ ରଖିଦେଇଛନ୍ତି ତ ମଙ୍ଗଳବାର ରାତିରେ ଆସିଲି ମୁଁ ପଢ଼ିମୀ ନା ଆପଣଙ୍କୁ ପ୍ରାକ୍ଟିକାଲ ଲେଖି ଛାଡ଼ିବି।
ନାଇଁ ସେଇ ଠିକ କଥା ସେ ପିଲାଙ୍କ ସମସ୍ୟାକୁ ବୁଝିବା କଥା କିନ୍ତୁ ସିଏ ନ ବୁଝିକି ସେ ତାଙ୍କ ତାଙ୍କ କାମ କରୁଛନ୍ତି।
-କ୍ରବାରେ ଛୁଟିଥିଲା ମହରମ୍ ପାଇଁ ଶନିବାର ଚା -ଟା ୟୁନିଟ୍ ଏକ୍ଜାମ୍ ଫେର ଶ- ଶନିବାର ପାଇଁ ଶୁକ୍ରବାର ଦିନସାରା ପଢ଼ିଲୁ। ତ ର ଶନିବାର ରବିବାରେ ମୁଁ ଭୁବନେଶ୍ୱର ପଳେଇଲି ତ ମୁଁ ବହିଖାତା ନେଇନଥିଲି। ବାରେ ଏକ୍ଜାମ୍‌ ଥିଲା, ତାରେ ଫୁଣି ମଙ୍ଗଳବାର କ୍ଲାସ୍‌। କୋଉଠୁ ସମୟ ମିଳିଥିଲା ମୁଁ ସାରିଲିନି ଆପଣ କୁହନ୍ତୁ?
ହଁ ଆଚ୍ଛା ଆଚ୍ଛା ଆରେ ଆରେ ଆପଣ ତ ବହୁତ ମାନେ ସମସ୍ୟା ଭିତରେ ଗତି କରୁଛନ୍ତି। ଆପଣଙ୍କ ସେଆଡେ ପାଗ କେମ୍
ଆଜ୍ଞା ପାଗ ହଁ ଘୋରା ଘୋରା ବର୍ଷା ହେଉନି ଖରା ହଉନି।
ଆଚ୍ଛା ଖରା ହଉଯାଉ ମାନେ ମାନେ ଆଜି ସକାଳୁ ଖରା ହଉଥିଲା?
ନା ନା ସକାଳୁ ବର୍ଷା ହଉଚି ଏବେ ପାଗ ଟା କିଛି ହଉନି, ମାନେ ବର୍ଷା ହଉନି କି ଖରା ହଉନି।
ଆଛା ହଁ ଏବେ ତ ସନ୍ଧ୍ୟା ହେଇଗଲାଣି।
ଏବେ ଟିକେ ଗଛ ହଲୁଛି କିନ୍ତୁ
ଓ ହୋ।
ଖରାବେଳେ ଗଛପତ୍ର ହଲୁ ନଥିଲା।
ଓହୋ। ନାଇଁ ଆମର ବି ସେମତି ମାନେ ବର୍ଷା ହଉଥିଲା, ସକାଳେ ବର୍ଷା ହଉଥିଲା ସେ କାରଣରୁ ମୁଁ ଆଜି ମୋର ମହାବିଦ୍ୟାଳୟକୁ ବି ଯାଇ ପାରିନଥିଲି। ତ ତାପରେ ପରେ ଏବେ ଏବେ କମିଗଲାଣିି ଏବେ ବର୍ଷା କ କମିଗଲାଣି କିନ୍ତୁ ସକାଳୁ ହଉଥିଲା ଆଉ ବର୍ଷା ଆଉ। ହଁ। ଆଉ ଏବେ ବର୍ତ୍ତମାନ କଣ କରୁଚନ୍ତି ଆପଣ?
ବସିଛି ଆଉ ଟେନ୍‌ସନ୍‌ରେ ଅଛି ଆପଣ ବୁଝିପାରୁଥିବେ ମୋ ଟେନ୍‌ସନ୍‌।
ହୁଁ ହୁଁ କଣ କହିଲେ?
ମୋ ଟେନ୍‌ସନ୍‌ କୁ ଆପଣ ବୁଝିପାରିଥିବେ।
ହଁ ମୁଁ ବୁଝିପାରୁଛି ଆପଣ ଗୋଟେ ଆଦର୍ଶଛାତ୍ର ଆଦର୍ଶଛାତ୍ର ର ସବୁବେଳେ ଟେନ୍‌ସନ୍‌ ଥାଏ ପାଠ ପଢା ଉପରେ। ପାଠପଢାକୁ କେମ୍ତି ସେ ଗ୍ରହଣ କରିବେ? କେମ୍ତି ସେ ପ୍ରଫମାନ୍ସ କରିବେ କ୍ଲାସରେ ଯାଇକି ଭଲସେ ବୁଝିପାରୁଛି ଆପଣଙ୍କ ସମସ୍ୟାକୁ ଏତେସାରା ଆ ମୁଣ୍ଡରେ ଏ ଆପଣଙ୍କର ଚାଲିଥିବ ପାଠ ପଢା କେମତି କଣ କରିବେ କଣ ନାଇଁ। ବହୁତ୍ ଭଲ୍‌ ଜିନ୍ସ ଚଳିବ ପଣ ଆରାମରେ ଆପଣ ଆପଣ ଏ ମୁ ସହଜ କାମ ମୁ ଜାଣିଛି ଆପଣ ଆରାମରେ ହ୍ୟାଣ୍ଡଲ କରି ବଧେ ଏଥିରେ ବଡ ନିଷ୍ପାପ କଥା କିଛି ନୁହଁ। ଯଦି ଆପଣ କାଲି ସକାଳୁ ବି ସେକେଣ୍ଡ ସେମିଷ୍ଟାର କରିବାକୁ କୁହାହେବ ତ ଆପଣ ଆରାମସେ ସେଥିରେ ପାସ୍ ହେଇପାରିବେ।
ନାଇଁ ଆଜ୍ଞା ସେମିତି କେବେ ବି ହବନି କାରଣ ମୁଁ ଏପର୍ଯ୍ୟନ୍ତ ଇଂଲିଶ ସିଲାବସ ବି ଜାଣିନି।
ନାଇଁ ନାଇଁ ସେମିତି ନୁହଁ ଆପଣ ଆପ ସିଲାବସ୍ ପନ୍ଦର ସିଲାବସ କୁ ଆପଣ ଦରକାର ଆପ ଆପଣ ଯୋଉଠୁ ପଢା ଷ୍ଟାର୍ଟ କଲେ ସେଇଠୁ ପଢା ଷ୍ଟାଟ ହବ।
ନାଇଁ ନାଇଁ ଆପଣ ସେମିତି ଭୁଲ ବୁଝୁଛନ୍ତି ଆପଣଙ୍କୁ ଆପଣଙ୍କ ଭୁଲ ଧାରଣା ହେଇଯିବ ଯେ କିନ୍ତୁ ହୁଁ ନାଁ।
ଆଚ୍ଛା ହଉ ତାଲେ ଠିକ ଅଛି ଅଛି ମୁଁ ପରେ କଥା ହଉଛିି ଆପଣଙ୍କ ସହ। ଏବେ ରଖୁଛି ଆଜ୍ଞା ଆଜ୍ଞା ହଉ।